ହ୍ୟାଲୋ ହଁ।
କଣ କରୁଛ?
ଏଇ ବସିଛି ଆଉ। ତମେ କଣ କରୁଛ?
ମୁଁ ବି ବସି ଯାଇଥିଲି ଗୋଟେ ଜାଗାକୁ ତ ଏଇନା ଆସଥିଲି ସାଙ୍ଗେ ସାଙ୍ଗେ ଆଉ ବସିି। କିଛି ଟିକେ ଦେଖିବା କଲ ଟିକେ ସ ଦେଖିବାକୁ କହିଲି ଆଉ।
ଆଉ କଣ ରୋଷେଇ ସଇଲାଣି।
ହଁ ରୋଷଇ ସାରିକିଖିଆପିଆ ସାରିଲାଣି।
କଣ ରୋଷେଇ କରୁଛ।
ଭାତ ଡାଲି ଆଉ ଆଳୁ ଭଜା ବଡି ଭଜା କରିଥିଲି ଆଉ।
ଉଁ ହୁଁ। ଆଉ ଝିଅ।
ଝିଅ ଏଡି ଏଇନା ଜଷ୍ଟ ଖାଇଲା ଆଉ ଗଡୁଛି ଟିକେ।
ହଁ ହଉ ଆଉ।
ତମେ ଖାଇସାରଣିି।
ହଁ ଏବେ ଖାଇକି ସାଙ୍ଗେ ସାଙ୍ଗେ ଉଠିଲି।
ହଁ କଣ ଖାଇଲ।
ଖାଇଲି ଭାତ କରିଥିଲି ଡାଲମା କରିଥିଲି ଭଜା କରିଥିଲି ଆଉ।
ଆଉ ପୁଅ।
ପୁଅ ଏଠି ଗାଧଉଛି।
କଣ ଆଜି ଏତେ ଲେଟ ରେ ଗାଧଉଛି।
ଲେଟ ରେ ସେ ଗିଲ ମୁଁ ଖାଇକି ଗାଧୋଇବି ତ ଭାତ। ସେଥି ପାଇଁ ଗାଧେନଥିଲ ଆଉ। ଏବେ ତ ଖାଇବା ସରିଲା ଗଲା ଗାଧେଇ ହଁ।
ହେଲା ସ୍କୁଲ ଯାଇଥିଲା କି ଆଜି।
ନାଇଁ ନାଇଁ ସ୍କୁଲ ଯାଇ ନଥିଲା ଝିଅ ଯାଇଥିଲା।
ହଁ କଣ ହେଲା ଯାଇନଥିଲା।
ଯାଇ ନଥିଲା ବର୍ଷା ହଉଥିଲା ବା ସେଥିପାଇଁ ଗଲାନି।
ନାଇଁ ସେ ଯାଇଥିଲା ବର୍ଷା ଗୋଟେ ଗୋଟେ ବୁନ୍ଦା ପଡୁଥିଲା ଏକା ସେତେଳେ ଯେ ମୁଁ କହିଲି ନାଇଁ କି ଛାଡ଼ିଦିଅ ଘରେ ଏମିତିରେ ବି ଦି ତିନି ଦିନ ବସିଲାଣି।
ହଁ।
ହଁ ଆଉ ନେଇକି ଛାଡିଦିଅ କହିଲି ଯେ ନେଇକି ଛାଡିଦେଲେ।
ନାଇଁ ଏ ଯାଇନଥିଲା ବର୍ଷା ହଉଥିଲା ତ ଯାଇନଥିଲା ଆଉ।
ହଁ ହଁ। ଏବେ ପଢା ଆରମ୍ଭ ହେଇଯିବ ନା।
ହୁଁ ପାଠ ପଢା ଆଜିକୁ ତାର ଗୋଟେ ସବଜେକ୍ଟ ଥିଲା ଗଣିତ ଟା ଖାଲି।
ହୁଁ ଗଣିତ କେବଳ ଆଉ ଯୋଉ କଣ ତ ଅ କଣ ସେଟା ଯେ
ଗଣିତ କଣ ସଙ୍ଗୀତ ଆଉ ଗୋଟେ ଘୋଷ କଣ ଗୋଟେ।
ଘୋଷ ଘୋଷ ହଁ।
ବୁଷ ସେଇଟା କଣ?
କିଏ ଜାଣି ମୁଁ ବି ଜାଣିନି ବୋଇଲେ ସଙ୍ଗୀତ ଆଉ ଗଣିତ ଆଉ ଗୋଟେ ଘୋଷା ବୋଲିକି ଦିଆହଇଛି ରଟି
ଆଙ୍କର ବିି ଦିଆଯଇଛି ରୁଟିନି ସେଇଗୁଡା।
ବଲେ ଏଇ ପାଠ ଘୋଷା ଘୋଷି ହେଇଥିବ ଆଉ।
ହଁ।
ବହି ଘସ ହେଇ ଘସା ହେଇଥିବ ଆଉ।
ହେଇଥିବ ତାହେଲେ କଣ ଆଉ ଆଉ ସଙ୍ଗୀତ କଣ?
ସଙ୍ଗୀତ ତ ଗୀତ ଗାଇବେ।
ଗୀତ ଗାଇବେ।
ହୁଁ ପିଲାମାନଙ୍କୁ ଗୀତ ଶିଖଉଛନ୍ତି ସଙ୍ଗୀତ।
ଗୀତ ଶିଖଉଛନ୍ତି ବାଦ୍ୟାସ ଆଜି ଶିଖେଇଛନ୍ତି।
ଗୀତ ବହି ବହିରୁ ଶିଖଉଛନ୍ତି ନହେଲେ ଯିଏ ଯୋଉ ଗୀତ ଗୀତ ବି କହି ପାରିଲା ଗାଇ ପାରିଲା।
ଅ
ଗୋଟେ ଦିନ ଗୀତ ରଖିଛନ୍ତି ଯେ ସେଇଟା ଶିଖଉଛନ୍ତି। ଆଉ ଗୋଟେ ବହି ଇନ୍ଦ୍ରଧନୁ ବୋଲି ତମର ଅଛି କି ନେ କହିପାରିବିନି ଗମେଣ୍ଟ ର ଯୋଉଟା।
ହଁ।
ଆ ସେଟା ଉଁ ଇନ୍ଦ୍ରଧନୁ ବହିଟାକୁ ଗୀତ କେବଳ ଦେଇଛି ସେଠିରେ ସେ ଟା ବି ପଢ଼ୁଛନ୍ତି।
ହଁ ଆକୁ ମିଳୁଚି ବା ଇନ୍ଦ୍ରଧ ବହିଟା ଯ ଗଲିଲାନି କି ପର୍ ଦିନ ସ୍କୁଲୁ। ମିଲା ପ୍ରାଇଭେ ହଁ ଆଣିଛି ପ୍ରାଇଭେଟ ବହି କେତେଟା ଆସିନି ଆସିବ ଆଉ।
ପ୍ରାଇଭେଟ୍ ତ ଆସିନି ବୋଲି କହୁଛନ୍ତି ଆସିଲାଣି କି ନାଇ କେଜାଣି।
କେଜାଣି ମୁଁ କାଲି ଯିବି ଦେଖିଆ ସୁ
ଝିଅ କହୁଥିଲା ମତେ ଆଉ ପ୍ରାଇଭେଟ ନୁ ଦଉନି ମାମା ଆସିଲାଣି ତମେ ଯାଇକି ଆଣ। ଦଉଛନ୍ତି କହିଲା। କଉ ବହି କିଏ କ ମାନେ ଅଲଗା ଲୋକମାନେ ଆଣି ନଥିଲେ ଗମେଣ୍ଟରୁ ଆଣୁଥିବେ ସେ ଦେଖିଦେଇଛି ଯେ କଉଛି ମୋତେ ପ୍ରାଇଭେଟ୍ ବଇ ଆସିଲାଣି ମୋତେ ଯାଇକି ଆଣିଦିଅ। ଏମିତି ଲାଗିଛି ଆଉ।
ଦେଖିଆ ପଚାରିବା ଆଉ।
ହଁ ଲେ ଜଣା ପଡିବ ଗୁରୁଜୀଙ୍କୁ ପଚାରି ଆଣିଲେ ହବ ଆଉ।
କାଲି ଯିବି ମୁଁ ପଚାରିକି ନହନେ ଆସିବି ଆଉ।
ହୁଁ। ମୁଁ ବି ଯାଇଥାନ୍ତି ଯେ ସେ ଦି ଜଣଙ୍କୁ ସ୍କୁଟିରେ ବସେଇକି ଆଣି ହେଉନି ବା ଏମାନେ ହଲ ହଲ କରିଦଉଛନ୍ତି।
ଦି ଜଣ ମାନେ?
ଦି ଜଣ ବୋଲେ ସେ ଯୋଉ ସାଇନା ବି ଯାଉନି କି। ତା ବାବା ନେଇକି ଛାଡିଦେଲେ ଆଜି ସାଇନା ବାବା ନଥିଲେ କୁଆଡେ ଯାଇଛନ୍ତି। ଆଉ ତା ବାବା ନେଇକି ଛାଡିଲେ। ଯେ ଆ ସିଏ ବ ମାନେ ସ୍କୁଟି ଟାକୁ ହଲେଇ ଦଉ ଚନ୍ତି ଯେ ମୁଁ ଆଉ ବସେଇ ପାରୁନି ମୁଁ ଆସି
ହୁଁ ହୁଁ।
ନହେଲେ ଆଣି ମତେ କହିଲେ ତୁ ଯାଇକି ଆଣି ହଲଉଚନ୍ତି କେତେଲେ କନ ହ କଣ ହବ ବାଲାନ୍ସ ରଖିପାରୁନି। ସେଥିପାଇଁ ମୁଁ ଥାଉ ତମେ ଯାଇକି ଆଣ କହିଲି ଯାଇକି ଆଣିଲି। ମୁଁ ଟିକେ ଟ୍ରାଏ ତା ବାବା ଯାଇକି ଆଣିଲି।
ହଁ।
ହଉ। ତାପରେ ତାହେଲେ ଖାଇସାରିଲଣି ନା ଆଜି ଭଜା କଣ କରିଥିଲ?
ଭଜା କରିଥିଲି ଆଳୁ ଝୁଲଣ ଭେଣ୍ଡି ପୋଟଳ ସହ ମିକ୍ସ।
ମିକ୍ସ ତରକାରୀ ନା ଭାଜି?
ନାଇଁ ନାଇଁ ଭଜା।
ଭେଣ୍ଡି ଝୁଲଣକୁ ମିଶେଇକି ଭାଜୁଛ?
ଭେଣ୍ଡି ଝୁଲଣ ପୋଟଳ କାଙ୍କଣ ସବୁ ମିଶେଇ ଭାଜୁଛି।
କଣ କଣ ସେଠିରେ ମିଶଉଛ ପିଆଜ ମିଶଉଛ ନା କଣ?
ହଁ ପିଆଜ ମିଶଉଛି ମସଲା ଗୁଣ୍ଡ ରିକା ପକଉଛି।
ହୁଁ ସୋରିଷ ଫୁଟଣ କରୁଥିବ?
ହୁଁ ସୋରିଷ ଜିରା ମିଶେଇକି ଫୁଟେଇଲେ ବି ହବ ନହେଲେ ଖାଲି ସୋର୍ଷ ଫୁଟେଇବ ଆଉ।
ହୁଁ।
ଆଉ କ ସିଲେଇ କରୁଛ?
ହଁ ଟିକେ ସିଲେଇ ଥିଲା ତ ବାକି ଥିଲା ଏଇଟା ଯେ ଆଉ ଟିକେ ଦେଖିଆ କମ୍ପ୍ଲିଟ କରିଦେଇକି ଯାଇକି ଟିକେ ଶୋଇପଡ଼ିବା ନି ମୋତେ ଟିକେ ଖରା ଏଲେ ନ ଶୋଇଲେ ନୁହ ଟିକେ ଭଲ ଲାଗୁନି।
ହୁଁ
ଟିକେ ଗଡି ପଢିଲେ ଭଲ ଲାଗୁଚି।
ନା ବା ଟିକେ ଶୋଇ ପଡିବ ନହେଲେ ମୁଣ୍ଡ ବିିନ୍ଧୁଛି ତ।
ହଁ ଟିକେ ଶୋଇପଡିବା ଆଉ। ଏଇଟା ଟିକେ କମ୍ପ୍ଲିଟ୍ କରିଦେଇକି ଯାଇକି ଟିକେ ଶୋଇବି। ନହେଲେ ମୁଣ୍ଡ ବିନ୍ଧା ହବ ଭଲ ଲାଗିବନି।
ଆଉ ଝିଅ ଆଉ ଖାଇକି ଶୋଇ ପଡ଼ିଲାଣି?
ଶୋଇନି ବା ଏୟୀ ଖଟରେ ସିଏ ହେଲେ ଗଡୁଛି। ମୁଁ କହିଲି ତାକୁ ଶୋଇ କଣ ଆଉ ସ୍କୁଲ ଆଜି ତ ଜଲଦି କିନା ଉଠିଛୁ ସ୍କୁଲ ଯାଇଥିଲୁ। ଆଉ ଟିଉସନ ଯିବୁ ବେଗିବୁ ଶୋଇଲା ବେଗି ଉଠିକି। କହିଲି ଯେ ସେ କଣ କରିବ, ଶୋଇବ କି ନ ଶୋଇବ କେଜାଣି ଶୋଇନି ହେଲେ ଗଡୁଛି ଖଟରେ।
ଆଉ କଣ ପାଠ ପଢା ହେଲା ପଚାରିଲନି ତାକୁ।
କହୁଛି କଣ ନା ଗଣିତ ପଢେଇଲେ, ଆଉ ସେଇ ତ କଣ ଘୋଷ ଟା ମୁଁ ପଚାରିନି ତାକୁ ଘୋଷ ମାନେ କଣ ପଢେଇଲେ କି ଏ ସାଇନାର ର ଖେଳୁଥିଲେ ତ ମତେ ଆଉ କିଛି କହିଲେନି। ସାଇନା ଆମ ଘରେ ରହିଗଲା ପନ୍ଦର କୋଡ଼ିଏ ମିନିଟ୍ ଖଣ୍ଡେ ଆଉ ଗଲାନି। ମୁଁ ତ ସେ ଦିଇ ଜଣ ଖେଲୁଥିଲେ ମୁଁ ସେଇ ଟାଇମରେ ପାଠଟା ପଚାରିଲି ଯେ କହିଲେ ଗଣିତ ପଢ଼ିଲୁ। ହେତିକି କହିଲେ ଆଉ ଘୋସ କଥା କିଛି କହିନାହାନ୍ତି। ଆଉ ଇଏ ସଙ୍ଗୀତ କଥା ବି କିଛି କହିନାହାନ୍ତି। ମୁଁ ତାକୁ ଏଇନା ପଚାରିବି ଆଉ।
ହଁ ହଉ।
ଆଉ ଯୋଉ କଣ ଗୋଟେ କହୁଥିଲି
କଣ ଆଉ କୁହ ହାଲଚଲ?
ନା ମୁଁ ଏ ବସିଛି ତ ଆଉ ବସୁଛୁ ଗଡୁଛି ଆଉ କଣ କର
କେମିତି ମାନିଲ?
ନ ହଁ ଏଇ ରଜ ଆମର ଏଠି ପାର୍କ ଗୋଟେ ଅଛି ପାର୍କ ଆମ ନୟାଗଡରେ ବଲାଙ୍ଗୀଗନ୍ଧ ପାର୍କ ଗୋଟେ ଅଛି ତ ସେ ପାର୍କ ବି ଭିତରେ ଡିଜେ ଫିଜେ ସବୁ ବାଜୁଥିଲା, ରଜ ଦୋଳି ଫୋଳି ସବୁ ପଡୁଥିଲା, କେତେ ଲୋକ ଆସିଥିଲେ। ହଁ ଗୀତ ବାଜୁଥିଲା।
ହୁଁ ହୁଁ।
ଆଉ କେତେ ଲୋକ ଆସୁଥିଲେ। ରଜ ଦୋଳି ଖେଳିଲେ ବୁଲିଲେ ପାନ ବିକା ହଉଥିଲା ପାନ ଖାଇଲେ। ବୁଲିକି ଆସିଲେ ଆଉ।
ହୁଁ।
ତମର ଏଠି କଣ ରଜ କେମିତି କଟିଲା?
ଗାଁ ରେ ଭଲ ମଜା କରିଛ ତା ହେଲେ ଆଉ।
ହଁ।
ଏଇଠି ବି ହୁଁ ନାଇଁ ଏଇଠି ର ଟାଉନ ଅପେକ୍ଷା ଗାଁ ଟା ଟିକେ ବେଶୀ ଭଲ ଲାଗେ ନା? ପିଠା ପଣା ସବୁ କରିବ, ସଜବାଜ, ଦୋଳି ଖେଲ ଜଙ୍ଗ ଆମର ଗଛ ମାନକ ଦୋଳି ହୁଏନା ଏଇଠି ତ। ବାହାରେ ବାହାରେ ଖାଲି ସେ ଟାଉନ ଭିତରେ ଯେ କୁହନି ଆଉ। ଖରାରେ ହେଇ ଦିନ କିଛି ବୁଲି ପାରିଲୁନି। ସେ ମୋ ଭାଉଜ ମାନେ ଆସିଥିଲେ ଥିଲି ଯେ ଝିଅ ଗଲା ଟିକେ ପୁରୀରେ ବୁଲିକି ଆସିଲା ନନ୍ଦନ କାନନ ଟିକେ ଯାଇଥିଲା। ଆଉ ଏଇଠି ତ ରଜ ଆମେ ରାସ ସନ୍ଧ୍ୟାରେ ଦେଖିବାକୁ ଯୋଉ ଦିନ ଫାଷ୍ଟ ଦିନ ଯାଇଛୁ କି ନାଇଁ ପହଞ୍ଚିଛୁ କି ନାଇଁ ତ ଏକାଥରେ ବର୍ଷା ମାରିଲା ଯେ ତରସର କିିନା ପଳେ ଇଆସିଲୁ ଦିନ ସାରା। ଖରା କଲା ରାତିରେ ବର୍ଷା ମାରିଲା ମାନେ ବେଶୀ ବର୍ଷା ବି ହେଇନି କି ତା ହିସାବରେ ହେଲା ତାପରେ ତ ପୁରା ଏତେ ଗରମ ଯେ କୁହନି। ତାପରେ ତା ପର ଦିନ ଯାଇକି ଟିକେ ବୁଲା ଭଲରେ ବୁଲିଲୁ ମାତ୍ର ସିଙ୍ଗର ମାନେ ସବୁ ଆସି ସିଏ ଥିଲେ। ଆଉ ଦୋଳି ଫୋଳି ତ ଗୁଡାଏ ପଡିଥିଲା, ସବୁ ମୀନା ବଜାର ବି ପଡିଥିଲା। କିଣାକିଣି ସବୁ ଖିଆ ଖି କରିକି ଦେଖିକି ଆସିଲୁ ଇଏ କଣ ଏଇଟା ମେଲୋଡି ଟିକେ ଦେଖିଲୁ। ଆଉ ଆସିନୁ ଆଉ ତା ପର ଦିନ ତା ସୋମ ମଙ୍ଗଳବାର ଦିନ ଯାଇକି ଲାଷ୍ଟ ରଜ ଦିନ ଯେ ବରମୁଣ୍ଡା ସେଥିରେ ଝିଅର ହେଲା ଆମର ଆଉ ପ୍ରୋଗ୍ରାମ ହେଇଥିଲା ଯେ ସେ ନାଚ କଲା ସମ୍ବଲପୁରୀ ନାଚ।
ଏମତ କରିକି ଆଇଛି ଆଉ।
ହଁ ଏବେ ଗାଁ ଅପେକ୍ଷା ସହରରେ ଭଲ ହଉଛି ରଜଟା।
ହଁ ଏବେ କଣ କହିଲ ନାଇଁ ବେଶି ବେଶି କରି ସବୁ ଜାଗାରେ ସମାନ ହଉନି ଗୋଟେ ଗୋଟେ ଗୋଟେ ଜାଗାରେ ଷ୍ଟେଜ ଗୁଡା ଭଲ କରୁନାହାନ୍ତି ହେଲା ଯୋଉଠି ଯେମିତି ଷ୍ଟେଜ୍ ଭଲ କରୁଛନ୍ତି ଆଉ ଗୋଟେ ଗୋଟେ ଜାଗାରେ ଷ୍ଟେଜ୍ ଏତେ ଭଲ ହଉନି କୋଉଠି ସିଙ୍ଗର ମାନେ ଭଲ ଭଲ ସିଙ୍ଗର ମାନେ ଗାଉଛନ୍ତି, ମେଲୋଡି ହଉଛି, ଭଲ ଲାଗୁଛି ଆଉ ଗୋଟେ ଗୋଟେ ଜାଗାରେ ସେ ମେଲୋଡି ହଉନି ଝିଅ ମାନେ କେବଳ ଯୋଉ ସଜବାଜ ହେଇକି ନାଚ କରୁଛନ୍ତି।
କୋଉଠି କଣ?
ହଁ।
ମତେ ବେଶୀ ଆମ ଗାଁ ରେ ଭଲ ଲାଗେ ସବୁ ଝିଅ ମାନେ ସମା ସମାନ ଡ୍ରେସ, ସମାନ ଶାଢ଼ୀ ପିନ୍ଧିକି ଆମ ଭଉଣୀ ମାନେ ସବୁ ପିନ୍ଧନ୍ତି ଶାଢୀ ସମାନ ସମାନ ପୁରା ସମ୍ବଲ ପୁରୀ ସାଢୀ ଆଉ ଦୋଳି ଖେଲନ୍ତି, ଖିଆ ପିଆ ପିଠା ସବୁ କରାହୁଏ ପୁରା ଭଲ ଲାଗେ।
ସବୁଗୁଡା ସମାନେ?
ହୁଁ ସବୁଠି ସମାନ ହବ କି? ଏମିତି ଆଉ ଏ ବର୍ଷ ବାକି ରଜରେ ବହୁତ ଖରା ହେଲା ନା?
ନା ଆମ ଆଡେ ମେ ମେଘୁଆ କରିଥିଲା।
ମେଖୁଆ ହଉ ରଖୁଛି ଆଁ।
ହଁ।
ପରେ କଥା ହବା।